କେମିତି ଅଛନ୍ତି ଶୁଭ ସକାଳ ଶୁଭ ସକାଳ।
ହଁ ଭାଇ ଭଲ। ଆଜି ତ ଟିକେ ଖରା ଫରା ହେଇଚି ଟିକେ ଗରମ ଜଣା ପଡୁଚି ଆଉ।
ଓହୋ ହୋ ବେ କୋଉଠି ଘରେ ଆଗେ ଅଛନ୍ତି ବୋଧେ ନା
ହେଲା ବନେ ଦି ଦିନ ହେଲା ଖରା ହଉଚି ଟିକେ
ହଁ ହଁ।
ଜଣା ପଡୁଛି ଗରମ ଟିକେ ଆଉ।
ହଁ ଆଉ କିଛି ଖାଇଲେ କି ନାହିଁ?
ହଁ ଜଳଖିଆ ଜଷ୍ଟ ଖାଇକି ବସିଥିଲି ଆପଣ କହିଲେ ଆଉ
ହଁ ହଁ ହଁ
ଆଉ କଣ କରୁଥିଲ ତ ଆପଣ
ମୁଁ ମୁଁ ବି ଅଛି ଜଳଖିଆ ଟିକେ ଖାଇକି ବସିଛି ଏବେ ଆଉ
ଉୁଁ ହୁଁ ଆଉ ବର୍ଷା ବର୍ଷା ହଉଚି ସିଆଡେ ନା ହଉନି
କଣ କହିଲେ
ବର୍ଷା ହଉଛି ସିଆଡେ
ନାଇଁ ବର୍ଷା ନାଇଁ ଖରା ପ୍ରବଳ ହଉଛି।
ହୁଁ ଏଇତ ଟିକେ ପାଣି ପାଗ ଇଆଡ଼େ ସିଆଡେ ହଉଛି ବର୍ଷା କେତେବେଳେ ଖରା କେତେବେଳେ।
ହଁ ପରା
ତାର ଠିକ୍ ଠିକଣା ନାହିଁ କିଛି ଆଉ
ହଁ କାଲି ଟିକେ ମେଘୁଆ ପାଗ ଥିଲା ଆଜି ତ ସକା ସକାଳୁ ପୁରା ଭୟଙ୍କର ଖରା
ନାଇଁ ଆମର ବି ଏଠି କାଲି ବି ପୁରା ଖରା ହେଇଛି ଆଜି ବି ଏଠି ସକାଳୁ ପୁରା ଖରା ହଉଛି ଯେ ପ୍ରବଳ ଖରା ମାନେ ଗରମ ଗରମ ଜଣା ପଡୁଛି ଏ
ହଁ ପରା କଣ କରିବା ଟିକେ ଥଣ୍ଡା ହେଲେ ସିନା କୁଆଡେ ବୁଲିବାକୁ ଗଲେ ଭଲ ଲାଗିବ ଖରାରେ କୁଆଡେ ଯିବାକୁ ବି ମନ ହଉନି
ଦାଇ ତା ପାଇଁ ଆଉ ମଣିଷ ପାଇଁ ଦାଇ ଗଛ ପଛ ନାହିଁ କିଛି
ହଁ ହଁ କଣ କରିବା କାହାକୁ ଦୋଷ ଦବା
ହୁଁ ଗଛ ପଛ ଲଗେଇଲେ ବି କଣ ଗୋଟେ ହୁଅନ୍ତା
ହଁ
ଗାଁ ରେ ବି ଗଛ ଅଛି ଯେ ବଟ ସହରରେ ଏତେ ତ ଗଛ ଫଛ କିଛି ନାହିଁ
ହଁ ହଁ ସହରରେ କଣ ଗାଁ ର ଟିକେ ଅଲଗା ଆଉ ସହର ଟିକେ ଅଲଗା ଯାହା ହେଲେ ବି
ହଁ ନାହିଁ ଗାଁରେ କଣ ଗୋଟେ ଗୋଟେ ଛକ ପାଖରେ ବଡ ବଡ ଗଛ ମାନେ ଆଗରୁ ସବୁ ଲଗେଇଛନ୍ତି ଆମର ଅ ପୂର୍ବ ପୁରୁଷ ଯିଏ ଥିଲେ ବଡ ବଡ ଗଛ ଏବେ ସବୁ ଆମେ ଦେଖୁଛ ମାନେ ଏବେ ବି ଅଛି ଆମ ଗାଁ ରେ ଗୋଟେ ଗୋଟେ ଛକରେ ଗୋଟେ ବଡ ବଡ ଗଛ ସିଆଡେ ପୁରା ସିମେଣ୍ଟ ହେଇଥିବ ଲୋକ ବସିଛନ୍ତି ସନ୍ଧ୍ୟାବେଳେ କଥାବାର୍ତ୍ତା
ହଁ
ଚା ଟିକେ ପିଆ ହଉଛି ସେମିତି ବୃଦ୍ଧ ଲୋକ ସବୁ ଅଛନ୍ତି ଆଉ
ହଁ ହଁ
ଗୋଟେ ଏଇ ଖୁସି ଆଉ କୋଉଠି ସହରାଞ୍ଚଳରେ ମିଳିପାରିବ
ଏଇଟା କୁଆଡେ ମିଳିବ ଯାହେଲେ ଗାଁ ପରା
ହଁ ଗାଁରେ ଟିକେ ଜୀବନ ଯାପନ ଟିକେ ଭଲ ଲାଗୁଛି ଆଉ
ହଁ ଆଚ୍ଛା ସେପଟେ ସେଟା ଆପଣଙ୍କର କୁହନ୍ତି ଦର୍ଶନୀୟ ସ୍ଥାନ ଗୁଡା କଣ କେମିତି ଅଛି
ହଁ ଏଠି ଗୋଟେ ମନ୍ଦିର ଗୋଟେ ଅଛି ପ୍ରସିଦ୍ଧ ମନ୍ଦିର ଅଛି ଲୋକ ମା ମାନୁଛନ୍ତି ସେ ମାଙ୍କୁ ଆସୁଛନ୍ତି ବହୁତ ଦୂର ଦୂରରୁ ଲୋକ ବି ଆସୁଛନ୍ତି ମାନସିକ କରୁଛନ୍ତି ଏଠି ଇଏ ହଉଛି ଲୋକ ଏବେ ଜଷ୍ଟ ଏଇ ଯୋଉ ରଜ ଗଲା ରଜରେ ମଷ୍ଟ ମହୋତ୍ସବ ହେଇଥିଲା ସେଠି ବଡ ମହୋତ୍ସବ ଗୋଟେ
ହଁ ହଁ
ହଁ ବହୁତ ଲୋକ ଆସିଥିଲେ ଦୋକାନ ବଜାର ବି ପଡିଥିଲା।
ହଁ।
ବହୁତ ବଡ ଏରିଆରେ ରୁହେ ରଜ ପାଳନ ହୁଏ ଆଉ।
ହଁ ଦେଖିବା ଗୋଟେ ସମୟ ମିଳିଳେ ଯିବା କେତେବେଳେ ସେପଟେ ବୁଲାବୁଲି କରିବା।
ହଁ ଆସନ୍ତୁ ଆସନ୍ତୁ ନିଶ୍ଚୟ ଆସନ୍ତୁ ବୁଲିିକି ସେ ବହୁତ ମାନେ ଦର୍ଶନୀୟ ଟିକେ ଆ ଜାଣିବେ କି କଣ ମାଙ୍କ ମହ ତ୍ୱ କଣ ଜାଣିବେ ଭଲସେ ଆସ
ହଁ ଯିବି ଟିକେ ବୁଲାବୁଲି ଟିକେ କରିବା
ହୁଁ ଆସିବେକି ଆସିବେ ଯଦି ଶୀତ ଦିନ ଆସନ୍ତୁ କାହିଁକିନା ଖରା ଦିନ କୁ
ହଁ ନାଇଁ ନାଇଁ ଖରା ଖରା ଦିନ ତ ଯାଇହବନି ସେଇ ଗଲେ ସେଇ ଶୀତ ଦିନ ଆଜ୍ଞା ଆଉ ଖରା ଦିନ ତ କୁଆଡେ ହଉନି ହଁ ହଁ ହଁ। ନାଇଁ ବୁଲାବୁଲି ପାଇଁ ଶୀତ ଶୀ ଶୀତ ଦିନ ଆଜ୍ଞା ଠିକ ଅଛି।
ହୁଁ ଶୀତ ଦିନ ସବୁ ଭଲ ଜୁ ଯୁଡେ ବି ବୁଲ ବାହରେ ଭଲ ଓଡିଶା ବାହାରେ କି ଓଡିଶା ଭିତରେ ଶୀତ ଦିନ ଠିକ ପରା ଠିକ ସମୟ
ହଁ। ସେଦିନ ଯୋଜନା କରିବା ଆଉ ବୁଲାବୁଲି କରିବା ଯେତିକି ଦର୍ଶନୀ ଜାଗା ଗୁଡାକ ସେ ଟିକେ ବୁଲିବା ମନ୍ଦିର ଫନ୍ଦିର ଟିକେ ଯିବା ସବୁଆଡେ ଟିକେ ବୁଲାବୁଲି କରିବା।
ହ
ହଁ ଭୋଜି ଫୋଜି କରିକି ତ ଟିକେ ମଜା ନେବା କଥା ଆଉ ଆଉ କଣ ଅଛି ଜୀବନ ରେ ନାଇଁ କି?
ଆସନ୍ତୁ କି ପରିବାର ସୋଉ ମିଶିକି ଆସନ୍ତୁ ଭଲ ଲାଗେ ବହୁତ ମାନେ ଜାଗା ବହୁତ ଭଲ ଅଛି ଗଛପଛ ଅଛି ଗଛ ତଳେ ଆରାମ ସେ ରୋଷେଇ ବାସ କରିବେ ଆଣିବେ ଆ ପରିବାର ସହିତ ଆସ ସେ ଖୁସି ଲାଗିବ ଭଲ
ହଁ।
ଥଣ୍ଡା ଜାଗା ଟ ସେଇ ଏରିଆ ଦେଖିଆ ଆମ ଗାଁରେ ଯେତିକି ଗଛ ଅଛି ସେଠି ଟିକେ ଅଧିକ ଗଛ ମାନେ ଟିକେ ଗାଁ ର ଲାଷ୍ଟରେ ଅଛି ତ। ସେଠେ ସବୁ ଜଙ୍ଗଲ ଫଙ୍ଗଲ ଟିକେ ଭଲ ଅଛି ଥଣ୍ଡା ଫଣ୍ଡା ଭଲ ଲାଗୁଚି।
ନାଇଁ ହଁ ସେଟା ଜଙ୍ଗଲ ତ ମଜା ଭାଇ।
ହଁ ସେଇଟା ତ ଆଜିକାଲି ସହରରେ ଆଉ ପାଉନାହାନ୍ତି ଲୋକ ଆଉ। ଆମ ପରପିଢି କି ଯିଏ ଆସିବ ସିଏ ଆଉ ବି ଇଏ ସେମାନେ କଣ ଆଉ ଜାଣିପାରିବେନି କି କଣ ଜଙ୍ଗଲ
ହଁ କଣ ଜ ଜଙ୍ଗଲ କଣ ଗଛ ପତ୍ର କଣ ସେମାନେ ଆଉ କିଛି ଜାଣି ବି ପାରିବେନି।
ଆଉ ସବୁ ତ ଆଜିକାଲି ଦେଖୁନାହାନ୍ତି ଏବେ ଆଗରୁ ଘର ଚଟିଆ ଥିଲେ। ସେ ଯୋଉ ବଷା ବାନ୍ଧିକି ଥିଲେ ଏବେ ଆଉ କାହାନ୍ତି ଏବେ ଆମେ ବି ଦେଖିପାରୁନୁ ଏବେ ଆଉ।
ହଁ ହଁ ବୋଇଲେ ଆମ ବର ପିଢି ଆଉ କଣ ଦେଖିବା।
ହଁ। ଆମେ ବି ଛୋଟବେଳେ ଦେଖିଲୁ ଏବେ ତ କାହିଁ ମୁଁ ବି ଦେଖୁନାହିଁ ସବୁ ତ ହେଇଯାଇଚି ବଡ ବଡ କୋଠା ଘର ହେଇଗଲା।
ହଁ।
ଆଉ କୋଉଠି ସେମାନେ ରହିବେନି ଯେତେବେଳେ ଚାଳ ଘର ଥିଲା ବୋଲି ସେ ରହୁଥିଲେ। ନା ସେତେବେଳେ ଗୋଟେ ଶାନ୍ତି ଗୋଟେ ଅଲଗା ପ୍ରକାର ଥିଲା ମାନେ ତାଳଘର ଥିଲା ଆଁ ଚଟିଆ ଫଟିଆ ସବୁ ରହୁଥିଲେ।
ହଁ ଘରେ ସବୁ ବସା ରାନ୍ଧିକି ରହୁ ହେଲେ କେତ ବଢିଆ ଲାଗୁଥିଲା ଏବେ ଆଉ ସେ ଖୋଜିଲେ ବି ମିଳୁନାହାନ୍ତି।
ନା ବହୁତ ଇଏ କୋଇଲି ବି ଆସୁଥିଲେ ତାଙ୍କର ଇଏ କରୁଥିଲେ ଏବେ କୋଇଲି ବି ଦେଖା ଯାଉନାହାନ୍ତି ଆଉ
ହଁ
ଧୀରେ ଧୀରେ ବିଲୁପ୍ତ ହେଇଗଲାଣି ଆଉ ଲୋକ ସବୁଆଡେ ଲୋକ ସଂଖ୍ୟା ବି ବଢିଲେ ବହୁତ
ନାଇ ଆସ୍ତେ ଆସ୍ତେ ସବୁ ସରିଯିବ। ଆଉ କିଛି ଦେଖାଯିବନି କି କି ମିଳିବନି କିଛି
ହୁଁ ବହୁତ ଧୀରେ ଧୀରେ ଇଏ ବି ସରିଗଲାଣି
ହଁ
ଆମ ପର ପିଢି ଏମାନେ କିଛି ଜାଣିନଥିବେ ଏମାନେ ଖାଲି ବହିରେ ପଢିବେ କି ହଁ
ହଁ ଖାଲି ବହିରେ ପଢିକି ଦେଖିବି ଗୋଟେ ସାଙ୍ଗ ଗୋଟେ ଭାବେ ହଁ ପିଲେ
ମାନେ ଏମିତି ଗୋଟେ ବସା କରୁଥିଲା ଚଟିଆ ଥିଲା କି କଣ ଥିଲା? କଣ ବହିରେ ପଡିକି ଜାଣିବେ।
ହଁ
ଆଉ ଓରିଜିନାଲ ମେ ସତକଥା କରିଦେଇ ନା ନା ଏବେ ତ ଏବେ ବି ଦେଖା ଯାଉନାହାନ୍ତି ଏବେ ପୁରା ମାନେ ଛୋଟ ଛୋଟ ଗାଁ ରେ ଯଦି ଆ ମାନେ ଉ ଚାଳଘର ଥା ଥିଲେ ଥାଇପାରେ ତ ସେଠି ଏ ଥିଲେ ଥିବେ ବଟ କାହିଁ ଆଉ ଦେଖା ଯାଉନାହାନ୍ତି ପ୍ରକାର
ଦେଖା ବି ଯାଉନାହାନ୍ତି। ନହେଲେ ଆଗ ପୁରା କେମିତି ରହୁଥିଲେ ମଶା ରାନ୍ଧିକି ପୁରା
ହୁଁ ଆଗ ବି ଖାଇବା ପିଇବା ବି ଖାଦ୍ୟ ଫସଲ ଭଲ ହଉଥିଲା ଏବେ ବି ବହୁତଥିଲା ଏବେ ଆଉ କୋଉଠି ଆଉ ଲୋକଙ୍କୁ ମିଳୁନି ଆଉ ତାଙ୍କୁ କଣ ମିଳିବ ଆଉ
ସେଇଡା ଗଲା ଆଗ ଗଲେ କଣ କି ଖାଇବା ସେମିତି ରହୁଥିଲା ପୁରା ସେ ସେମିତି ସବୁ ସେମି଼ ଥିଲା ସୁବିଧା ଆ ଏବେ ଆଉ କାଇଁ ଗଛ ପତ୍ର କାଟିବାରୁ ଆଉ ସବୁ ତାଙ୍କର ରହିବା ଜାଗା ବି ନାହିଁ ଆଉ ଏମିତି ଖାଇବା ପିଇବା ତାଙ୍କର ଅଭାବ ଆଉ ଧୀରେ ଧୀରେ ତ ସବୁ ଲୋପ ପାଇ ଯାଉଚନ୍ତି ଆଉ କଣ କହୁଚୁ
ହୁଁ ନହେଲେ ବହୁତ ଭଲ ମାନେ ଭଲ ଇଏ ବି ପଦ୍ ପଦେବି ବି ଥିଲେ
ହଁ
ସେ ଆଉ ନାହାନ୍ତି।
ହଁ। ଆସ୍ତେ ଆସ୍ତେ ଆଉ କିଛି ବି ମିଳିବନି ସବୁ ସରିଯିବ ଲାଗୁଚି।
ନ ଦେବୁ ନଅ ଖାଦ୍ୟ ଶସ୍ୟ ଇଏରେ ସବୁ ଆଉ ଏବେ ଯେମିତି ମାନେ କୀଟନାଶକ ଔଷଧ ସବୁ ପକଉଚନ୍ତି ତ ସେଇଟା ପୁରା ମାନେ ଆଉ କିଛି ମାନେ ଖାଇଲା ବେଳକୁ କିଛି ଜଣା ପଡୁନାହିଁ ଏ ପରିବା ବୋଲି
ହୁଁ କିନ୍ତୁ ସେଇଟା ପରେ ପରେ ସେଇଟା ପରେ ହଁ ହଁ ଏବେ ଆଉ ସେମିତି ସ୍ୱାଦ ହଉଚି
ହଁ, ଆଗରୁ ଗୋବର ପିଡିଆ ପକଉଥିଲେ ମାନେ ସାର ଫାର କିଛି ପକଉନଥିଲି।
ହଁ
ସେତେବେଳେ ଟିକିଏ ମାନେ ଭଲ ସ୍ଵାଦ ଆସୁଥିଲା।
ହୁଁ ହୁଁ।
ଆଉ ସେ ସ୍ବାଦ ଏବେ ଆଉ କାହିଁ। ଏବେ ମାନେ ଜଲଦି ଜଲଦି ଶସ୍ୟ ଉତ୍ପାଦନ କରିବାରେ ଆଉ ସଫଳ ନାହିଁ କାହାର।
ହାଉ। ସେଇଟା ପୁରା ଜଲଦି କରିବା ପାଇଁ ଇଏ କହୁଚନ୍ତି। ଯେତିକି ଶୀଘ୍ର ହୋଉ ବୋଲି କହୁଚନ୍ତି। ସେତିକି ମାନେ ଦେହ ପାଇଁ କ୍ଷତିକାରକ ହୋଉ
କ୍ଷତିକାରକ ଦେ ସାର।
ହଁ ଆଗ, ଆଗ, ଆଗ କାଳର ଥିଲେ ମାନେ ଲେଟ୍ ରେ ହୋଉଥିଲେ ବି ହଁ ଲେଟ୍ ରେ ହୋଉଥିଲେ ବି ସେମାନେ ସେଡା ଖାଇକି କେତେ ବଢିଆରେ ରହୁ ଇଆ ନାଇ।
ଆ କଣ କରିବ ଲୋକ ବୁଝୁନାହାନ୍ତି କିଛି ଆଉ
ହଁ ପରା।
ନାଇଁ ଆମ ଯୁବଶକ୍ତିଙ୍କୁ ମିଶିକି କଣ ଗୋଟେ କରିବାକୁ ପଡିବ। ନହେଲେ ପରିବେଶ ଆଉ ବହୁତ୍ ପ୍ରଦୂଷିତ ହେଇଯିବ ଏକା ସହିତ।
ହଁ ହଁ। ନ ବ ବଞ୍ଚିବାକୁ ବହୁତ୍ କଷ୍ଟକର ହେଇଯିବ। ହଁ। କଣ କରିବା। ଆମେ ତ ସବୁ କରୁଚେ ଆଉ ଆମର ଆମେ ଭୋଗୁଚେ। ଆଉ କିଏ ଭୋଗୁ ହଁ ଆମେ ଭୋଗିବା ସହିତ ହଁ ହଁ ସେଡା କିଛି କହି ପାରୁ ନାହାନ୍ତି। ହଁ ହଁ। ତାହଲେ ଆମେ ସବୁ ଭୁବୁଛୁ କି ସେମାନେ ବି ଭୋଗୁଛନ୍ତି।
ହଁ ଦେଖନା ଗଛ ପତ୍ର ଜଙ୍ଗଲ କାଟୁଛୁ ସେମାନଙ୍କ ଜାଗା ନାହିଁ ସେମାନେ ଆସିକି ଆମ ନିଜ ଗାଁ ରେ ସହରରେ ରହୁଛନ୍ତି।
ହଁହଁ ହଁ ଆଉ କଣ କରିବେ?
ଆ ଜଙ୍ଗଲ ତ ଏତେ ନାହିଁ ଇଏ ସବୁ କିଛି ନାହିଁ।
ହୁଁ ଆରେ ଜଙ୍ଗଲ ଥିଲେ ସିନା ସେମାନେ ରହିବେ ଖାଇବା ପିଇବାରେ ସେ ରହିଗଲା ସିନା ସେମାନେ ରହିବେ। ଜଙ୍ଗଲ ତ କାଟିଲେ। ଖାଇବା ପିଇବା ତ ଆଉ କଣ ମିଳିବ? ଜଙ୍ଗଲ କାଟିଲେ ଆଉ ଏବେବି ସେମାନେ ବାଧ୍ୟ ହେଇକି ଏମିତି ଆମ ଆଡକୁ କାକୁ ଆସିବେ।
ଆମେ ଭାବୁଛେ ସେ ଆମକୁ ଆକ୍ରମଣ କରୁଛନ୍ତି କଣ କ ବଟ ସେମାନେ ଖାଇବାକୁ ଆସୁଛନ୍ତି।
ହଁ।
ତନା ନା
ହାଇ ଯାକ ଅଛନ୍ତି ହଁ ସେଇଟା ପରା। ଜଙ୍ଗଲ ଛାଡିକି ପଳେଇ ଆସଛନ୍ତି ଲୋକମାନେ ଭୟଭୀତ ହେଇକି ସେମାନଙ୍କୁ ଇଏ କରୁଛନ୍ତି ସେମାନେ ଆଉ ଆମ ପାଖ ଆକ୍ରମଣ କରୁଛନ୍ତି ବୋଲି ସେମାନେ ବି ଇଏ କରୁଛନ୍ତି।
ଆ ସେମାନେ କଣ କରେ ଆମ ସ୍ୱାର୍ଥ ପାଇଁ ମଣିଷ ସ୍ୱାର୍ଥ ପାଇଁ କାଟି ଦଉଛୁ ଆମେ ଜଙ୍ଗଲ ଉ
ହଁ।
ଏ ଜଙ୍ଗଲ ବି ବହୁତ ମାନେ ଦେଖ ଖାଇବା ଦଉଛି ପୁଣି ଫଳମୂଳ ଅଛି। ଏଇଁ ଯିବା ପାଇଁ ମାନେ ବ ଗଛ ପଛ ବି ରାସ୍ତାରେ ଗଲାବେଳେ ବି ଛାଇ ଫାଇ କେତେବେଳେ କଣ ଇଏ ହଉଛି। ରାସ୍ତା କଡର ବଡ ବଡ ଗଛ ବି କାଟିଦେଲେଣି ସବୁ।
ସେଇ ହ୍ର
ଆଉ ନାହିଁ ସେମିତି ବଡ ଗଛ ଯେ ତମେ ଯାଇକି ଛାଈରେ ରହିପାରିବ।
ହଁ।
ହଉ ହଉ ହଉ ଧନ୍ୟବାଦ ଭାଇ।
ହଉ ହଉ ଠିକ ଅଛି ଭାଇ। ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା ବହୁତ ବହୁତ ଧନ୍ୟବାଦ।
ହଁ।
ହଉ ଆଉ କେତେବେଳେ କଥା ହେବା।